କଣ କରୁଛନ୍ତି ଆପଣ?
ଟିକେ ଜୋରସେ କୁହନ୍ତୁ କିଛି ଶୁଭୁନି।
ହଁ ଯଉ ମନ୍ଦିର ଯାଇଥିଲି ସେ ମନ୍ଦିର ମାନଙ୍କ
ଟିକେ ଜୋର ସେ କୁହନ୍ତୁ କିଛି ଶୁଭୁନି।
ଆପଣ କଣ କରୁଚନ୍ତି?
ମୁଁ ଏଇଠି ଖାଇ ପିଇକି ବସିଚି। ଏବେ ଯାଇଥିଲି ଟିକେ ଦୋକାନ। ଦୋକାନରୁୁ ଥଣ୍ଡା ପିକି ଆସିଲି।
ଓହୋ କୋଉ ଥଣ୍ଡା ପିଅନ୍ତି ଆପଣ ଆପଣଙ୍କୁ କୋଉ ଆମ୍ବ ରସ ଭଲ ଲାଗେ ନା ସେ ଯୋଉ ସୋଢା ବାଲା ସେଇ ଭଲ ଲାଗେ।
ମତେ ତ ସବୁ ପ୍ରକାରିଆ ଥଣ୍ଡା ଭଲ ଲାଗେ କିନ୍ତୁ ମୁଁ ଅଧିକ ଟିକେ ମାଜା ପିଏ ଆଉ ସ୍ପ୍ରାଇଟ ଥମ୍ସ ଅପ ଏଇ ତିନିଟା ମୁଁ ଅଧିକ ପିଏ ଆଉ ଯୁଆଡେ ଯିବି ମୁଁ ଏଇ ତିନିଟା ହିଁ ପିଏ କାରଣ ମତେ ଆଉ କିଛି ଭଲ ଲାଗେନି। ଆଉ ଗୋଟେ ରହିଲା ଅମୁଲ କୁଲ ଆପଣ ଏବେ କୋଉଠି ବାହାରେ ଅଛନ୍ତି ନା ଫ୍ୟାନ ସାଉଣ୍ଡ ହଉଛି।
ଫ୍ୟାନ ସାଉଣ୍ଡ କଣ ଜୋର ସେ ହଉଛି।
ହଁ ଫ୍ୟାନ ସାଉଣ୍ଡ ଟା ଟିକେ ଜୋରସେ ହଉଛି ଆଉ ସେଇ ଯୁଗୁରୁ ଆପଣଙ୍କ ଭଏସ ଟା ଟିକେ କମ ଶୁଭୁଛି।
ଏବେ ବୋଧେ ଆପଣଙ୍କୁ ମୋ ଭଏସ ଟା ପୁରା ଭଲରେ ଶୁଭୁଥିବ ଆଉ କଣ କହୁଥିଲି ନା ଆପଣ ତ ଜଣେ ରାକ୍ଷ ଶୁଣୀ ସେଥିପାଇଁ ଆପଣଙ୍କୁ ଆମ୍ବ ରସ କଣ ସୋଢା କଣ ଯାହା ଦେଲେ ବି ସର୍ବଗିଳାଙ୍କ ଭଳିଆ ପାଣି ଦେଲେ ବି ପିଇଦିବେ ମୁଁ କଣ ଯ ନାଇଁ ନାଇଁ ।
ମୁଁ କିନ୍ତୁ ଆପଣଙ୍କ ଭଳିଆ ମୋଟି ତ ନୁହେଁ ନା ଏତେ ମୋଟି ଯେ ମାନେ ତମକୁ ତମ ସାଇଜ ର ଡ୍ରେସ ହି ମିଳୁନି ଆଉ କିନ୍ତୁ ତମେ ଯାହାବି କୁହ ତମେ କିଛି ଯଦି ମାନେ କୁର୍ତ୍ତି ଫୁର୍ତି ପିନ୍ଧ କି ଶାଢୀ ଫାଢି ପିନ୍ଧ ତମେ ସେ ସେଥିରେ ବହୁତ ସୁନ୍ଦର ଦେଖାଯାଅ ଆଉ ତମର ଯୋଉ ମେକଅପ ଆଉ ଯୋଉ ତମର ଚୁଟିର ହେୟାର ଷ୍ଟାଇଲ ସେଇଟା ବି ବହୁତ ଭଲ ଦେଖାଯାଏ ତମେ ମୋଟି ହେଲେ ବି ତମେ ଶାଢୀ କି କୁର୍ତ୍ତିୀ ଫୁର୍ତ୍ତି ପିନ୍ଧିଲେ ବହୁତ ଭଲ ଦେଖାଯାଅ ସୁନ୍ଦର ବି ଦେଖାଯାଅ।
ଆପଣଙ୍କ କଲ ଟା ନା ଟିକେ ରହି ରହିକି ଶୁଭୁଛି ତ ଆପଣ ବୋଧେ ଆପଣଙ୍କ ଇୟର କଡ କୁ ହଲଚଲ କରୁଛନ୍ତି ନହେଲେ ଫୋନ ରେ କଣ ଗୋଟେ ହଲଚଲ କରୁଛନ୍ତି ବୋଲି ମତେ ଲାଗୁଛି।
ଏବେ ଶୁଭିଲା?
ହଁ ଏବେ। ଠିକ ସେ ଶୁଭିଲା ମୋ କ ଥା ଆପଣଙ୍କୁ ଭଲସେ ଶୁଭୁଚି।
ଶୁଭୁଛି ମୁଁ ଟିକେ ଫୋନ୍ ଟାକୁ ଦୂରରେ ଥୋଇ ଦେଇଥିଲି ତ ସେଇ ଯୁଗୁରୁ ଶୁଭୁ ନଥିବ ଆଉ।
ହଁ ଏମିତିଆ ଭୁଲ ଆଉ ଜୀବନରେ କେବେ ବି କରିବେନି ନହେଲେ ପଇସା ପତ୍ର ମିଳିବନି।
ମୁଁ ଏବେ ବି ସେମିତି ଫୋନ ଦୂରରେ ହିଁ ଥୋଇଛି ଆଉ ଏଇଠି ଟିକେ ଗୀତ ବି ବାଜୁଛି ଆପଣଙ୍କୁ ଶୁଭୁଛି ସେଇ ଗୀତ ଟା।
ନି ଆପଣଙ୍କୁ ଆପଣ ଯୋଉ ମୋର ଏବେ ଶୁଖିଲା ତାରିଫ କଲେ କି ମୁଁ ଏତେ ଭଲ ସେଇଟା ଏଇଥିପାଇଁ କଲେ ବିକଜ ମୁଁ ଆପଣଙ୍କୁ ଏବେ ଗୋଟେ ଦଶ ଟଙ୍କିଆ ଥଣ୍ଡା ପାନୀୟ ଦେଇକି ଆସିଥିଲି ବୋଲି ଆପଣ ବ୍ୟସ୍ତ ହୁଅନ୍ତୁନି ଏଇଟା ଫାଷ୍ଟ ଆଉ ଲାଷ୍ଟ ଏବେ କାମ ମୋର। ସରି ସାରିଲା ପରେ ଯାଇକି ଆଉ ଗୋଟେ ଦଶ ଟଙ୍କିଆ ଦିଆହବ। ସେ ଯାଏ ନହେଲେ ମୁଁ ଆପଣଙ୍କୁ ଆଉ ଜମା ବି କିଛି ଦେବିନି ଆପଣ ନିଜେ ସେତେବେଳେ ଆପଣ ମୋ ଭଉଣୀ ସହିତ ମିଶିକି ଆମ୍ବ ରସ କରନ୍ତି ଲେମ୍ବୁ ପାଣି କରନ୍ତି ଦହି ପାଣି କରନ୍ତି କି ଆଉ ଯେଉଁ ଚୋପା ପାଣି କରନ୍ତି କଦଳୀ ମିଲ୍କ ସେକ୍ ଚକୋଲେଟ ସେକ୍ ଯାହା କିଛି ବି କରନ୍ତି ମତେ ତ ଦିଅନ୍ତିନି କି ମୋ ପାଇଁ ବି ରଖନ୍ତିନି ଆଉ ଗୋଟେ ଆଇସ୍କ୍ରିମ ମଝିରେ କରିଥିଲେ ସେଇଟା ତ କାଇହିଁ ମୋ ପାଇଁ ରଖିନଥିଲେ ନିଜେ କିନ୍ତୁ ଖାଇଗଲେ।
ଆମେ ଏଇଥିପାଇଁ ରଖି ନଥିଲୁ କି କାରଣ ଆପ ଆପଣଙ୍କ ପାଇଁ ଦଶ ଟଙ୍କିଆ ଗୋଟେ ଆଇସ୍କ୍ରିମ୍ ଥୁଆହେଇଥିଲା ଆଉ ସେ ଆଇସ୍କ୍ରିମ୍ ଟା ଭଲ ଲାଗେ ସେଇ ଯୁଗୁରୁ ଆମେ ଆପଣଙ୍କ ପାଇଁ ଆଇସ୍କ୍ରିମ୍ ରଖି ନଥିଲୁ।
ବୁଝି ପାରଲେନି ବୋଧେ ଆ ମୋ ପାଇଁ ଯୋଉ ଦଶଟାଙ୍କିଆ ଆଇସ୍କ୍ରିମ୍ ଟା ରଖା ହେଇଥିଲା ସେଇଟା ହଉଚି କମଳାର କମଳା ଅ ରସରେ ତିଆରି ହେଇଥିଲା ଓ ଆପଣ ଆମ୍ବ ରସରେ ତିଆରି କରିଥିଲେ ତ ଦିଇଟି ଯାକ ଅଲଗା ଅଲଗା ହିଁ ଥିଲା ତ ଆପଣ କଣ ପାଇଁ ମୋର ରଖିିନଥିଲେ ଯଦି ଦିଟା ଯାକ ଆମ୍ବର ଆଇସ୍କ୍ରିମ ହେଇଥାଁ ତା ତାହେଲେ ହଉଚି ମୁଁ ଗୋଟେ କଁ କରିଥାଆନ୍ତି ହଁ ରଖିନାହାନ୍ତି ଛୁଆ ଗୁଡ଼ାକ ଚଳିବ ହେଲେ ଯେହେତୁ ସେଇଟା ଅଲଗା ଅ-ଅ କମଳା ରସ ଏଇଟା ଆମ୍ବ ରସ ଦୁଇଟା ଯାକ ପୃଥକ ଦି ଜଣଙ୍କଠୁ ତ ଆପଣ କାହିଁକି ହୋଉଚି ଏମିତି କଲେ? ଏମିତି କରିବାଟା ଠିକ ନୁହଁ।
ହଉ ଆପଣ ସେ କଥା ଛାଡ଼ନ୍ତୁ ମୁଁ ଆପଣଙ୍କୁ ଏବେ ଇତିହାସର ଗୋଟେ ମାନେ ମୁଁ ଗୋଟେ ବିଷୟରେ ମାନେ ମୁଁ ଜାଣି ଜାଣିଛି ତ ସେଇ ଯୁଗୁରୁ ମୁଁ ଆପଣଙ୍କୁ ଫୋନ୍ କଲି ଆଉ ଆପଣ ଜାଣିଛନ୍ତି ଆମର ଯୋଉ ମେଘେଶ୍ଵର ମନ୍ଦିର ସେଇଟା ଇ ଇତିହାସରେ ବି ତାର ନାଁ ଅଛି।
ହଁ ମୁଁ ଏଇଟା ବୋହୁତ୍ ବଢ଼ିଆସେ ସେ ଜାଣିଛି କାରଣ ଯେତେବେଳେ ମୁଁ ବିଦ୍ୟାଳୟରେ ପଢୁଥିଲି ସେତବେଳ ମୁଁ ଆମର ଏଇଯୋଉ ଭାସ୍କରଶ୍ଵର ମନ୍ଦିର, ରାଜା ରାଣୀ ମନ୍ଦିର, ରମେଶ୍ୱର ମନ୍ଦିର, ଆଉ ମେଘେଶ୍ଵର ମନ୍ଦିର ଆମ ଘର ପାଖରେ ଏତେ ମାନେ ଆଁ -ଅ -ଅ ମାନେ ଅ ମାନେ ଏ ହିଷ୍ଟ୍ରି ଥିଲା । ଗଲା ପ୍ରସିଦ୍ଧ ମନ୍ଦିର ଅଛି ବୋଲି ମୁଁ ଏବେ ଏବେ ଜାଣିଆକୁ ପାଇଲି ଯେତବେଳେ ମୁଁ ସ୍କୁଲ୍ ରେ ପଢ଼ୁଥୁଲି । ଏବେତ ମୁଁ ସ୍କୁଲ୍ ରେ ଆଉ ପଢ଼ୁନି ନାଁ ଏବେ ତ ମୁଁ ଆସିକି ଚାକିରି ବାକିରି କଲିଣି ଆପଣ ଏବେ କୁହନ୍ତୁ ଆପଣ କଣ ଜାଣିଚନ୍ତି ମେଘେଶ୍ଵର ମନ୍ଦିର ବିଷୟରେ।
ମେଘେଶ୍ଵର ମନ୍ଦିର ବିଷୟରେ ତ ମୁଁ ବହୁତ କିଛି ଜାଣିଚି ଆଉ ମେଘେଶ୍ଵର ମନ୍ଦିର ଅଁ ସହ ଯୋଉ ମାନେ ଯୋଉ ଉଁ କୋଣାର୍କ ମନ୍ଦିର ବିଷୟରେ ବି ଜାଣିଚି କୋଣାର୍କ ମନ୍ଦିରକୁ ଆମେ ସୂର୍ଯ୍ୟ ମନ୍ଦିର ବି କହିଥାନ୍ତି । ଆଉ ଅର୍କ କ୍ଷେତ୍ର ବି ମଧ୍ୟ ଖାଇଥାନ୍ତି । ଏଇଟା ଆପଣ ଜାଣିଛନ୍ତି କି ନାହିଁ?
ହଁ ସୂର୍ଯ୍ୟ ଓହୋ ଅର୍କକ୍ଷେତ୍ର ତାହେଲେ କୋଣାର୍କ ମନ୍ଦିର କୁ କହିଛନ୍ତି। ଓହୋ ମୁଁ ଜାଣିନି ଆଉ କଣ କହିଲେ ଆପଣ କୋଣାର୍କ ମନ୍ଦିର ବିଷୟ ରେ ଜାଣିଚନ୍ତି।
କୋଣାର୍କ ମନ୍ଦିରଟା ଯୋଉ ଆ ଆ ଉଁ ମୋର ଟିକେ ମନେ ପଡ଼ୁନି ମୁଁ ଟିକେ କହୁଚି କୋଣାର୍କ ମନ୍ଦିରଟା ଯୋଉ ଗଙ୍ଗବଂଶ ପରେ ଯୋଉ ସୁଜ୍ୟବଂଶ ଥିଲା କ ଉଁ ତ ପରେ ସେଇ ସୁଜ୍ୟବଂଶ ର ଯୋଉ ନାର ଉଁ ଲାଙ୍ଗୁଳା ନରସିଂହ ଦେବ ଯୋଉ ସେଇ ସୁଜ୍ୟ ମନ୍ଦିର ଟାକୁ ପ୍ରତିଷ୍ଠା କରିଥିଲେ । ଆଉ ଯୋଉ ବାରଶ ବଢେଇ ଗୋଟେ ରା ଯୋଉ ଗୋଉ ଯୋଉ କାମଟାକୁ କରି ପାରୁ ନଥିଲେ ଗୋଟିଏ ବାଳୁତ ଧରମା ସେ କାମଟାକୁ ଗୋଟିଏ ଦିନରେ ହି଼ କରିଦେଇଥିଲା । ଏଇଟା ଆପଣ ଜାଣିଛନ୍ତି କି ନାହିଁ?
ହଁ ହଁ ଯେତେବେଳେ ମୁଁ ବିଦ୍ୟାଳୟରେ ପଢୁଥିଲି ପୁରା ଛୋଟ ବେଳୁ ଯେତେବେଳେ ଆମର ବହିରେ ବି ଏଇ ସବୁ ବିଷୟରେ ଜଣ ନଥିଲା ନା ସେତବେଳେ ବି ମୁଁ ଧର୍ମପଦ ଆଉ ଧରମା ବିଷୟରେ ଜାଣିଥିଲି ଆଉ ମୁଁ ପୁରା ଆଶ୍ଚର୍ଯ୍ୟ ଏତେ ଛୋଟ ବୟସର ପିଲା ହାଁ ଯେ ଏତେ ଛୋଟ ବୟସର ପିଲା ମାନେ ଯେତେବେଳେ ମୁଁ ବିଦ୍ୟାଳୟରେ ପଢୁଥିଲି, ସେତେବେଳେ ହିଁ ସେ ଯାଇଁକି ବାରଶହ ବଢେଇଙ୍କ ମୁଣ୍ଡ କାଟ ଉକୁ ରକ୍ଷା କରିକି ନିଜେ ଯାଇକି ହା ମାନେ ମୁ - ମନ୍ଦିରର ମୁଣ୍ଡି ଟା ମାରିକି ନିଜେ ହିଁ ସେ ଇ ଯୋଉ ଚନ୍ଦ୍ରଭାଗା ନଦୀ ରୁ ପଡିଯାଇ ହେଲା ଏଇଟା ମୁଁ ଦେଖିକି ପୁରା ଆଶ୍ଚର୍ଯ ଟେ ଆଉ କଣ ଜାଣିଚନ୍ତି ଆପଣ କଣ କୋଉ ମନ୍ଦିର ବିଷୟରେ
ଅ କୋଣାର୍କ ମନ୍ଦିରର ଯୋଉ ସେଇଟା ଚନ୍ଦ୍ରଭାଗ ନଦୀ ମୁହାଣ ବିଶ୍ୱବିଖ୍ୟାତ ସୂର୍ଯ୍ୟ ମନ୍ଦିର ବୋଲି ମୁଁ ସେଇଟା ଜାଣିଛି । ତା ପରେ ସେଇଟା ଆଁ ମାନେ ସେଇ ଯୋଉ ଗଙ୍ଗ ବଂଶର ରା--ରା ଯୁତି କାଳରେ ହିନ୍ଦୁ ଧର୍ମ ଆଉ ଯୋଉ କଳା ସଂସ୍କୃତି ବିଶେଷ ଉନ୍ନତି ବି ହୋଇଥିଲା ସେଠାରେ ତାପରେ ଯୋଉ ପାଇକମାନ ସେନାଙ୍କୁ ଶକ୍ତିଶାଳୀ କରି ଯୋଉ ଜଗନ୍ନାଥଙ୍କ ସନ୍ମାନ ଅର୍ଥରେ ରାଜ୍ୟ ପରେ ରାଜ୍ୟ ଜୟ କରିଥିଲେ ସେମାନେ। ହାଲୋ।
ହାଲୋ, ହଁ ଆପଣ କିଛି କହୁନଥିଲେ କି ନା ଶୋଇ ପଡ଼ିଛନ୍ତି?
ମୁଁ ତ କହୁ ହିଁ ଥିଲି ଆପଣଙ୍କୁ ଶୁଭିନଥିଲା କି?
ହଁ ଆପଣ ଯୋଉ କହିଲେ କଳା ସଂସ୍କୃତି ଆପଣ କେବେ ଯଦି କୋଣାର୍କ ମନ୍ଦିର ଯିବେ ତାହେଲେ ଦେଖିବେ ଏଇ ଏତେ ସୁନ୍ଦର କାରୁକାର୍ଯ୍ୟ ମାନେ ଆମ ବି ଯୋଉ ପାଖରେ ମନ୍ଦିର ଅ ଛି ବ୍ରହ୍ମେଶ୍ଵର, ଭାସ୍କରେଶ୍ଵର ରା ଜା ରାଣୀ ମେଘେଶ୍ଵର ମାନେ ସେ କାର ଯ୍ୟ ଦେଖି ଆମେ ଏତେ ଆଶ୍ଚର୍ଯ୍ୟ ହେଇଯାଉ ହେଲେ କୋଣାର୍କ ଯଦି କାରୁକାର୍ଯ୍ୟ ଦେଖିବ କୋଣାର୍କ ର ଫଟୋ ତ ଏବେ ମାନେ ପଇସା ମାନେ ନୋଟ ରେ ବି ହଉଛି ରଖାଗଲାଣି ଏତେ ପ୍ରସିଦ୍ଧ ସେ କୋଉ କାହାଠୁ ମାନେ ମାନେ କେତେ କାଳରୁ ୟୁନେସ୍କୋ ସାଇଟ୍ ରେ କୋଣାର୍କକୁୁ ଦର୍ଶାଯାଇଛି କୋଣାର୍କର କାରୁ ଯେ ଅତି ସୂକ୍ଷ୍ମ ତି ସୁକ୍ଷ୍ମ ଅତି ସୁକ୍ଷ୍ମ ଆଉ ସେଇ ମନ୍ଦିର ଏତେ ମାନେ ଭଲ କ୍ଵାଲିଟିର ପଥରରେ ତିଆରି ହେଇଥିଲା ଯେ ସେ ଏଯାଏ ଏ ବି ଏତେ ବର୍ଷା କା କର ଖରା ଶୀତ ପାଣି ଯେ ସବୁକୁ ବି ସହିକି ଏ ଯାଏ ବି ହଉଛି ମାନେ ତାର ହଉଛି ଆପଣ ଏଇ ମଝିରେ ମଝିରେ ଯୋଉ ସାଉଣ୍ଡ ଗୁଡା କରୁଛନ୍ତି କରନ୍ତୁନି ଭଲ ନୁହଁ।
ମୁଁ ତ କିଛି ସାଉଣ୍ଡ ବି କରିନି ଏବେ।
ହଉ ଠିକ ଅଛି ଆଉ କଣ କହୁଛନ୍ତି? କୁହନ୍ତୁ ଆପଣ? ପୂର୍ବ ଥର କୋଣାର୍କ କେବେ ଯାଇଥିଲେ ନା ଜୀବନରେ କେବେ କୋଣାର୍କ ଯାଇନାହାନ୍ତି?
ମୁଁ କୋଣାର୍କ ଯାଇଥିଲି ପୂର୍ବ ଥର ମୁଁ ବୋଧେ ଯାଇଥିଲି ଦିଇ ହଜାର ତେଇଶି ମସିହାରେ ଏଇ ଦିଇ ବର୍ଷ ହେଲାଣି ମୁଁ ଟୋଟାଲି ବି ଯାଇନି ତାପରେ ଜାଣିଛନ୍ତି ଆପଣ ଉତ୍ତରରେ ନୁହେଁ ଝାଡ଼ଖଣ୍ଡ ଠାରେ ଯୋଉ ଦ ଦକ୍ଷିଣରେ ଝାଡ଼ଖଣ୍ଡର ଯୋଉ ଦକ୍ଷିଣରେ ରାମେଶ୍ଵର ମନ୍ଦିର ଅଛି ତାପରେ ପଶ୍ଚିମରେ ମହାରାଷ୍ଟ୍ରର କିଛି ଅଂଶ ଆଉ ସମଗ୍ର ଯୋଉ ତେ ତେଲେଙ୍ଗାନା ସହ ଯୋଉ ବାହା ମନ୍ଦିର ରାଜଧାନୀ ଅଛି ସବୁ ଆପଣ ଜାଣିଛନ୍ତି।
ହଁ ହଁ ମୁଁ ଜାଣିଲି ଆପଣ ଯାହା କହିବାକୁ ଚାହୁଁଛନ୍ତି ମୁଁ ଜାଣିଲି ମାନେ ଆପଣ କହିବାକୁ ଚାହୁଁଛନ୍ତି ଯେ ଓଡିଶାର ଦକ୍ଷିଣରେ ନା ନା ଓଡିଶାର ଦକ୍ଷିଣରେ ନୁହଁ ଭାରତର ଦକ୍ଷିଣ ଦିଗରେ ଯୋଉ ପ୍ରସିଦ୍ଧ ମନ୍ଦିର ଅଛି ଆଉ ଭାରତର ପୂର୍ବ ଦିଗରେ ଯୋଉ ପ୍ରସିଦ୍ଧ ମନ୍ଦିର ଅଛି ଭାରତର ପଶ୍ଚିମ ଭାରତର ଦକ୍ଷିଣ ପଶ୍ଚିମ ଭାରତର ଉତ୍ତର ପଶ୍ଚିମ ଭାରତର ପୂର୍ବ ପଶ୍ଚିମ ଭାରତର ପୂର୍ବ ଉତ୍ତର ଦିଗରେ ଯୋଉ ମନ୍ଦିର ଗୁଡ଼ାକ ଜାଣିବାକୁ ଚାହୁଁଛି ହଁ ମୁଁ ବୁଝିଲି ଆପଣ ଗୋଟେ କାମ କରନ୍ତୁ ଆଜି ବସିକି ସବୁ ମନ୍ଦିରର ହଛି ଗୋଟେ ଲିଷ୍ଟ ବନାନ୍ତୁ ଆମେ ସେ ସୂଚୀପତ୍ର ଟା ବନେଇକି ରଖିବା ଆମେ ସବୁ ମନ୍ଦିର ଗୋଟେ ଗୋଟେ ବୁଲିବାକୁ ଯିବା ତାପରେ ସେଇଠି ଠିକ୍ ମାରି ମାରି ଯିବା ତେଣୁ ଆମେ ଜାଣିପାରିବା କି ଆମେ କୋଁ ମନ୍ଦିର ଗଲେ ଆଉ କୋଉ ମନ୍ଦିର ଗଲେନି ଏବେ ଯଦି ଆପଣ ଚାହାନ୍ତି ଆପଣ ରଖିପାରନ୍ତି ମୋର ଆଉ ଆପଣଙ୍କ ସହିତ କଥା ହବା ଜମାବି ଇଛା ନାହିଁ।
ହଉ ରଖୁଛି।